ହଁ କହ।
କଣ କରୁଚୁ?
କଣ କରୁଚୁ? କଇଲୁ। ହାଲୋ।
ହଁ ତୁ କଣ କରୁଚୁ? ହାଲୋ।
କଣ କହିଲୁ?
ତୁ କଣ କରୁଚୁ?
ଏଇଟି ବ ଖାଇ ସାଇଲୁଣି।
ହଁ ମୁଁ କଲେଜରୁ ଆସିକି ପଖାଳଭାତ ଖାଇଥିଲି। ତୁ ଖାଇ ସାଇଲୁଣି।
ହଁ ମୁଁ ଖାଇ ସାଇଲିଣି। ହଁ ଚାହା ଏଇନା ପିଇଥିଲି ଆଉ।
ହଁ ହଁ ଆଉ ଆଜିୁ ତୁ କଲେଜ୍ ଜାଇନୁ? ଶୁଭୁନି କାଶୁଚି। ହଁ ଆଜି କଣ ତମ କ୍ଲାସ୍ ହେଲା?
ହ ନାଇଁ ବର୍ଷା ଉଠେଇଚି ତ ପଳେଇ ଆଇଲୁ। କ୍ଲାସ୍ ଫ୍ଲାସ୍ କରିନୁ କିଛି ଖାଲି ଯାଇଥିଲୁ ଏମିତି ଆଉ।
ହଉ ହଉ।
ଆଉ କଣ ଖବର?
ହଁ ଭଲ। ଆଉ ତମର?
ଭଲ ଆଉ।
ଆଉ ଦିନରେ କଣ ଖାଇବ?
ହ
ଆଉ ଦିନରେ କଣ ଖାଉ? ପିଜା।
ଦିନେରେ ମାମା କଣ ଖାଇବାକୁ କରିଥିବ ସେଇଆକୁ ଖାଇବୁ ଆଉ। ଗୋଟେ ବଟଲ୍ ଚାହା ପିଇଥିଲୁ ଏବେ। ଦେଖିଆ ଆଉ କଣ ଖାଇଆ ଆଉ?
ତୁ ବା କାଲି କଣ କହୁଥିଲୁ ନା ରିସେପ୍ସନକୁ ଯିବୁ, ଯିବୁନି?
କାଲି ଯିବୁ ପା।
ରାନ୍ଦେଇ ଘରୁକୁ ଯାଇନ?
ଆଉ, ହଁ ରାନ୍ ଦିଦି ଘରକୁ କାଲି ଯାଇଥିଲୁ।
ହଉ ହଉ।
ଆଉ ତୋ ଦେହ କେମିତି ଅଛି?
ଭଲ ଅଛି। ତୋ ଦେହ କେମିତି ଅଛି?
ହଁ ମତେ ବା ଥଣ୍ଡା କାଶ ହେଇଯାଇଚି ଟିକେ।
ହଁ ତୋ ଦେହ କେମିତି ଅଛି? ହଁ ମୋ ଦେହ ତ ଭଲ ଅଛି। ତ
ହଁ ମତେ ବା ଟିକେ ଥଣ୍ଡା ଆଉ କାଶ ହେଇଯାଇଚି।
ମେଡିସିନ୍ ଖା
ହଁ ମୁଁ ଖାଇଥିଲି।
ହଉ ହଉ।
ହଁ ଆଉ, ଆଉ ତମ ଘରେ କଣ କରୁସନ୍ତି ସମସ୍ତେ?
କଣ କରିବେ ରୋଷେଇ କରୁସନ୍ତି। ଆଉ ତମ ଘରେ କ
ହଁ ମୋ ମାମା ରୋଷେଇ କରୁ ଚି ବାପା ଶୋଇସନ୍ତି, ମୋ ଦିଦି ଶୋଇଚି ଆଉ।
ତୋ ଦିଦିଆଜି କଲେଜ୍ ଯାଇନି?
ନା ଯାଇନି ବର୍ଷା ଉଠେଇଚି ତ ସେଥିପାଇଁ ସିଏ ଯାଇନି ଆଉ।
ଓହୋ, ହଉ ହଉ।
ହୁଁ।
ସେ ଗାଧେଇ ପାଧେଇ ସାରିଲାଣି? ଦିଦି।
ହଁ।
ହଉ ହଉ
ଗାଧୁଆ ପାଧୁଆ ସରିଲାଣି ଖାଲି ଖାଇବାଟା ହେଇନି ଖାଇବା ଟା ହବ ଆଉ।
ବର୍ଷା ହଉଛି ତମର ସିଆଡେ?
ବର୍ଷା ଥରେ ହେଇକି ଗଲା ଆଉଥରେ ଉଠେଇ
ଆମର ବି ଆମେ ସେ କଲେଜ ଆଇିଲା ବେଳେ ଯି ହେଇଗଲୁ ବର୍ଷା ହଉଥିଲା ଆଉ।
ଥରେ ବର୍ଷା ହେଇକି ଛାଡି ସାରିଲାଇ ପୁଣିଥରେ ଏବେ ଉଠେଇକି ଆଇଲାହିଁ ଜୋର ଜୋରରେ ବର୍ଷା। ଉ ହଁ ପା ହ
ଆଉ ଆଜି ବି
ହଁ ଚାଲନୁ ଯିବା।
ଓ ତତେ ମୁଁ କହିବି।
କଣ କହିଲୁ? ହ୍ୟାଲୋ ହ୍ୟାଲୋ
ଆରେ କହୁନୁ କହ।
ତ କଣ ରାଖି ଯାଉଛି ମ।
ନେଟୱାର୍କ ଚାଲୁନି ତ ଡାଟା ଚାଲିନି କିଛି। ଡାଟା କିଛି ଚାଲୁନି ତ ସେଇଥିପାଇଁ
ଆଉ କଣ ଖାଇବୁ ଏବେ?
ହଁ ଆଉ ଟିକେ ପରେ ଖାଇବି ଆଉ ତମେ ମାନେ କେତେବେଳେ ଖାଇବ ସବୁ? ଭାତ କଣ ଖାଇ ଏଇ ଭଜା ଆଉ କଣ ସବୁ ହେଇଥିବ ମୁଁ ଜାଣିନି ଭଲରେ ଆଳୁ ହ
ଆ
ଆ ହେଇଗଲା ତୋର ପାଞ୍ଚ ଲା